ଉଫ।
ମ୍ୟାଡ଼ମ୍ ଶୁଭସନ୍ଧ୍ୟା।
ଶୁଭ ସନ୍ଧ୍ୟା, ନମସ୍କାର କେମିତି ଅ
ନମସ୍କାର ମୁଁ ବହୁତ ଭଲ ଅଛି, ଆପଣ ଭଲ ଅଛନ୍ତି?
ଆଜ୍ଞା ମୁଁ ବି ବହୁତ ଭଲ ଅଛି -
କଁ କରୁଥିଲେ, ଆରେ ହିଁହିଁ ହିଁ ହିଁହିଁ ହିଁ ହିଁହିଁ। ହିଁହିଁ ହିଁ ହଁ ତ କୁହନ୍ତୁ ଆପଣ - ତାପରେ ମୁଁ କହୁଛି ହିଁ ହିଁ।
ହଁ ଘରେ ଏମିତି ବସିଥିଲି ଆଉ ଟିକେ ଗଳ୍ପ ବହି ପଢୁଥିଲି ତାପରେ ଇଚ୍ଛା ହେଲା ତ ଏମିତି ଟିକେ କାହା ସହିତ ସମୟ ବିତେଇ ଦିଏ -
ଆପଣ ଗଳ୍ପ ବହି ପଢନ୍ତି ମୁଁ ଛୋଟ ବେଳେ ପଢୁଥିଲି।
ହଁ ମୁଁ ଏପର୍ଯ୍ୟନ୍ତ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ ମୋର ଏସବୁରେ ବହୁତ ପସନ୍ଦ ତ ତେଣୁ ମୁଁ ଏସବୁ ପଢେ ଏପର୍ଯ୍ୟନ୍ତ ପଢେ।
ବହୁତ ଭଲ କଥା ମତେ ତ ଫୁର୍ସତ ମିଳୁନି ମୋର ନିଜ ବହିରୁ ବାହାରିବାକୁ ଆଉ କଣ ଅଲଗା ବହି ପଢିବି ମୁଁ।
ହଁ ହଁ ବହୁତ ଭଲ କଥା ଥା ନିଜର ଲାକ୍ଷ୍ୟକୁୁ ବି ପୂରଣ କରିବା ପାଇଁ ବି ପଡିବ।
ହୁଁ ହୁଁ ହୁଁ ହୁଁହୁଁହୁଁ। ଆଉ କେମିତି ଚାଲିଛି ଆପଣ ମୁଁ ଏବେ ଉଁ ଆକ୍ଚୁଆଲି ଘରେ ମାମା ନାହିଁ। ତ ଆ ମାନେ ଟେଷ୍ଟି ଖାଇବା ମିଳିବା ବନ୍ଦ ହେଇଯାଇଛି ମାନେ ଯୋଉ ଅଁ ପ୍ରପର ଖାଇବା ଯୋଉ କୁହନ୍ତି ସେ ଖାଇବା ମିଳିବା ଟିକେ ଏବେ ବନ୍ଦ ହେଇଯାଇଛି। ଆଜ୍ଞା ତ ସବୁ ଗୁଡାକ ଆଉ ଆମେ ତ ମାମା ଭଳି ରୋଷେଇ କରିପାରିବାନି। ଆଉ ଆସନି ବି ମତେ ତ ଜମା ଆସେନି ରୋଷେଇ। ଆଉ ମୁଁ ବେଶ ଟିକେ ଚେଷ୍ଟା କରେ। କଣ ଟିକେ ମାନେ ଖାଇବା ଲାୟକ ମୁଁ ଖାଇବା ଲାୟକ ବନିଯାଏ କାହାକୁ ଦେବା ଲାୟକ ତ କେଜାଣି ମୁଁ ବୋଧେ ବନେନିହି ମୁଁ ମୁଁ ବାସ୍ ଗୋଟେ ଥର ନା ମାମା ଥିଲା ବେଳେ ମୁଁ ଗୋଟେ ଥର ଖାଇବା ଏମିତି ବନେଇଥିଲି ସିଏ ସେ ବି ମାମା ର ଦେହ ଭଲ ମାମାର ଦେହ ଖରାପ ଥିଲା ତ ବାବାଙ୍କ ପାଇଁକି ବାବା ଟିଫିିନ ନେଇକି ଯିବେ କହିକି ତାଙ୍କର ଅଫିସ ଟାଇମ ହେଇଯାଇଥିଲା। ତ ମୁଁ ତାଙ୍କ ପାଇଁ କି ଗୋଟେ ଥର ରୁଟି ବନେଇବାକୁ ଚେଷ୍ଟା କରିଥିଲି ଆଉ ସେ ଏତେ ବକବସ ମନେଥିଲା ମାନେ ମୁଁ ବାବାଙ୍କୁ ଯେତେବେଳେ ପଚେଇଲି ତାଙ୍କେ ଅଫିସ ରୁ ଆସିଲି ମୁଁ ପଚେଇଲିି ବାବା ରୁଟି କେମିତି ଥିଲା ବାବା କହିଲେ ମୁଁ କୁକୁଡ଼ାକୁ ଖାଇବାକୁ ଦେଇକି ଆସିଲି ବହୁତ ଖରାପ ବନି ଯାଇଥିଲା ବହୁତ ମାନେ ବହୁତ ଖରାପ ବନଥିଲା ଆଉ ଆଉ ଫଷ୍ଟ ଟାଇ ଯେତେବେଳେ ମୁଁ ଅ ଭାତ ରୋଷେଇ କରିଥିଲି ସେଇଟା ମୁଁ ବାହାରେ ବାହାରେ ସାଙ୍ଗ ମାନଙ୍କ ସହିତ ରହିଲେ ଏ ମାନେ କରିବାକୁ ପଡେ ତ ମୋର ଯିଏ ମୋ ସହ ଯିଏ ରହୁଥିଲେ ମୋ ରୁମ ରେ ତାଙ୍କେ ବହୁତ ଭଲ ରୋଷେଇ କରନ୍ତି ତ ତାଙ୍କେ ରୋଷେଇ କରିଲେ ମୁଁ କଣ କରିଦି ଏ ନା ଯିଏ ମାନେ ପରିବା ବି ମାନେ ମୁଁ ଯେହେତୁ କାମ କିଛି କରେନି ତ ସେଇଟା ବି ମୋ ଦ୍ଵାରା ମାନେ ବହୁତ କଷ୍ଟରେ ହଉଥିଲା
କଷ୍ଟ
ସେ ପରିବା ଟିକେ କାଟା କାଟି ଙ୍କ ଘରେ ଟିକେ ଝାଡୁ କରିବା ଏ ସବୁ ଗୁଡା କରିଦଉଥିଲେ ହେଲେ ଗୋଟେ ଦିନ ସିଏ ବି ତାଙ୍କ ଘରକୁ ପଳେଇଲେ ତ ମୁଁ ଖାଇବି ନା ତ ମୁଁ ଖାଇବା ପାଇଁ ସେଦିନ ମୁଁ ଭାତ ପ୍ରଥମ ଥର ପାଇଁ ବନେଇଥିଲି ମୁଁ ଯେତେ ଚାଉଳ ନେଲି ମାନେ ଗୋଟେ ବାଉଲ ରେ ଗୋଟେ ଏଁ ଯେତିକି ଚାଉଳ ନେଲି। ସେତିକି ହିଁ ପାଣି ଦେଲି ଆଉ। ଫ୍ଲେମ ହାଇ ପୁରା ଗ୍ୟାସ୍ ପୁରା ହାଇ କରିଦେଇଛି। ଘୋଡ଼ଣୀ ଦେଇ ଦେଇେଇଛି ଆଉ ମୁଁ ଯାଇକି ମୁଁ ଫୋନ ଚଲେଇଛି କି। ହଁ ଏତିକିରେ ଅଧଘଣ୍ଟା ଲାଗେ ଭାତ ହବା ପାଇଁ ମୁଁ ଅଧଘଣ୍ଟା ପରେ ଯେତେବେଳେ ପୁରା। କଳା ହେଇଯାଇଥିଲା ସୁହା ହେଇଯାଇଥିଲା ପୁରା ବହୁତ। ଖତରନାକ ରଷେଇ। ଗାଳି ମାନେ ମୁଁ ଘରେ ନାହିଁ ନା ମୁଁ ତ ବାହାରାରୁ ରହୁଥିଲି। ମୋ ରୁମମେଟ ନାହିଁ। ମୁଁ ବାସ୍ ମାନେ ମୁଁ ମତେ ଏଇଟା ବି ଜଣା ନାହିଁ କି ଯଦି ବାସନ ଜଳିଯାଏ। ତ ତାକୁ ପାଣି ପକେଇକି ରଖି ଦିଅନ୍ତି ଗୋଟେ ଦିନ ତା ପର ଦିନ ସଫା କଲେ ସିଏ ସହଜରେ। ପଳାଏ ଏଟା ବି ମତେ ଜଣା ଯାଏ ଜଣା ନାହିଁ। ମୁଁ ବାସ୍ ମାନେ ସେଇଟା ଯୋଉ ମୁଁ ଯୋଉଥିରେ କି ଖାଇବା ବନେଇଥିଲି ସେଇଟା ହଉଥିଲା ମୋର ରୁମମେଟ ର। ମୁଁ ଆହୁରି ଡରିଗଲି ସିଏ ଆସିକି ଦେଖ ଦେଖିବୁ ଯଦି ମୁଁ ଏମିତି କରିଛି ତା ବାସନ ର ଅବସ୍ଥା। ମୁଁ ରାତି ସାରା ବସିକି ମୋର ଖାଇବା ସେଇଦିନ ବନ୍ଦ ମୁଁ ଖାଲି ଘଷୁଛି ମାଜୁଛି ମାଜୁଛି। ଭାଇ ମୋର ପୁରା ମୋର ଫାଷ୍ଟ। ବାଲା। ଏକ୍ସପିରିଏନ୍ସ ଏତେ ଖରାପ ଯାଇଛି ରୁଟି ରେ ବି ଖରାପ ଯାଇଛି ଆଉ ଭାତରେ ବି। ଖରାପ ଦେଇଛି ହଁ।
ତାହେଲେ ମୁଁ ତ ପଚାରିବାକୁ ଯାଉଥିଲି କି କୌଣସି ଗୋଟେ ବହୁତ। ଭଲ ରୋଷେଇ ର ପ୍ରଣାଳୀ କହୁ ଯୋଉଟା କି। ତମକୁ ଭଲ ଲାଗେ ଆଉ ତମେ ତ ଆରମ୍ଭରୁ କହିଲଣି କି ଏଇ ଭଳିଆ ତ ତାଠୁ ଲାଗୁଛି କି ମୁଁ ବହୁତ। ତୁ ଭଲ ରୋଷେଇ କରେ।
ନିହାତି କରୁ ଥିବେ ନିହାତି କରୁଥିବେ ମୋଠୁ ସମସ୍ତେ ଦୁନିଆରେ ଭଲ ରୋଷେଇ କରୁଥିବେ।
ମୁଁ ତ ଏବେ ଟିକେ ଟିକେ ମାନେ ଏବେ ବି ତ ବାହାରେ ରହିବାକୁ ପଡେ ତ ମାନେ। ଏତିକି ତ ମାନେ ନିଜ ଜୀବନରେ ଏ ଶିକ୍ଷା ମିଳିଲାଣି ଯେ ନାଇଁ ତମେ ନିଜେ ବଞ୍ଚିବା ପାଇଁ ଟିକେ ଟିକେ। କିଛି ବନାଅ ତ କିଛି ନହଲେ ଛତୁଆ ଗଳେଇ ଆସେ ଅଣ୍ଡା ଟିକେ। ସିଝେଇ ଆସୁ ମାନେ ଅଣ୍ଡା ସିଧିଇବାରେ ହୁଏ। କଣ ଥାଏ ସେଥିରେ ମାନେ ତମେ କେତେ ପାଣି ବେସି ପାଣିରେ। ମାନେ ମୁଁ ଏମତି ମତେ ଚା ବନେଇ ଆସେନି ମାନେ। ଠିକ ସେ ବନେଇ ଆସେନି ମାନେ ମୁଁ ତାର। ପ୍ରସେସ ଭୁଲି ଯାଇଛି ମାନେ କାହା ଉପରେ। କଉଟା ମାନେ କଣ କଣ ପକେଇ ଯାଇଏ ମୁଁ ଜାଣିଛି ହଁ କଣ କଣ ପକ ଯାଏ ମୁଁ ଜାଣିଛି କିନ୍ତୁ କାହାପରେ କୋଉଟା କେତେ ପଡେ ସେଇଟା ମତେ ଜଣ ନଥାଏ ତ। ମୋ ଘରକୁ ଗୋଟେ ଥର ମୋ ସାଙ୍ଗ ଆସିଥିଲା ଆଉ ମାମା। ସେଦିନ ମତେ କହିଲା କି ତୁ ବନା ମୁଁ ତତେ କହିଦେବି ତ ସେଦିନ ମୁଁ ବନେଇଥିଲି। ଆଉ ସେଇଟା ପୁରା ବଢିଆ ବନଥିଲି ତ ମୋ ସାଙ୍ଗ ବି ମୋର ତାରିଫ କରିକି ଗଲା। ତ ମୁଁ ସେଦିନ କିନ୍ତି କିନ୍ତି ବନିଗଲା ବୋଲି ମୁଁ ପୁରା ବହୁତ ଖୁସି ତ। ନେକ୍ସଟ୍ ଟାଇମ୍। ମୋ ସେମ ପ୍ରୋସେସ ରେ ଚେଷ୍ଟା କଲି ତୋ ପିତା ବନିଗଲା କିଏ ଜଣେ କଣ ହେଇଯାଉଛି। ଛତୁଆ ତ ଗୋଳେଇଆର ଥାଏ ତ ମୁଁ ତାକୁ ସିଏ ପିଇ ଦିଏ ଅଣ୍ଡା ଟିକେ ଅଣ୍ଡା ସିଝା କେତେ ଟାଇମ୍ ସେଟା ମୁଁ ଟିକେ ରେଟା ମାରିକି ରଖିଦେଇଚି ତ ଏତେ ଟାଇମ୍ ହେଲା ପରେ ତାକୁ ଓହ୍ଲେଇ ଦିଅ। ହଁ ହଁ। ଅଣ୍ଡା ଫୁଟେଇବା ଅଣ୍ଡା ଫୁଟେଇବା ମୋ ପାଇଁ ସବୁଠୁ ବଡ ଟାସ୍କ ଥାଏ। ମୁଁ କଣ କରୁଥିଲି ଆଗୁରୁ ଅଣ୍ଡା ଧୋଇଦେବି ଆଉ ତାକୁ କଁ କରିବି ନା ଗୋଟେ ବାଉଲ୍ ନେଇଯିବି ସେଇଥିରେ ଅଣ୍ଡା ଫଷ୍ଟ୍ ଏମିତି ଟିକେ ଭାଙ୍ଗନ୍ତି ନା ତାପରେ ତାକୁ ବାହାର କରନ୍ତି ଆଉ ମତେ ପଚ୍ ଭଲ ଲାଗେ ବାକି କେମ୍ତି ବନାନ୍ତି ସିଏ ଅଲଗା କଥା ମତେ ଭଲ ଲାଗେ ତ ମୁଁ ମୁଁ ରୁମ୍ ରେ ସେଟା ଚେଷ୍ଟା କରିଥିଲି କାଣ ମୁଁ ତାକୁ ଫାଷ୍ଟ୍ ଫଷ୍ଟ ଅଣ୍ଡା ଧୋଇଦେଲି ତା ପେ ତାକୁ ଭାଙ୍ଗିଲି ତାପରେ ମୁଁ ତାକୁ ସେ ଯୋଉ ଗୋଟେ ହା ମାନେ ମୁଁ ମତେ ଦି ହାତରେ ତାକୁ ଏମିତି ଭାଙ୍ଗି ଆସେନି। ତ ମୁଁ ମୁଁ ତାକୁ ସେ ଗୋ ଟେ ହାତରେ ଧରିକି ଏମିତି ଦଳି ଦେଲି ତ ସିଏ ପୁରା ବାଉଲ୍ ଉପରେ ତାପରେ ମୁଁ ସେଠୁ ଗୋଟେ ଗୋଟେ କରିକି ସେଠୁ ସେ ଯୋଉ ଭାଙ୍ଗି ଭାଙ୍ଗି ପଡିଥିଲା ତାକୁ ବାହାର୍ କଲି ତାପରେ ତାହାକୁ ଚଢିକିରି ଏବେ ଭାଙ୍ଗି ଆସୁଚି ମାନେ ମୁଁ ଆଗରୁ ମାନେ ପ୍ରଥମ ଥର ଯୋଉ ଟାଇମ୍ ଡେ ଆ ଆରମ୍ଭ ଆରମ୍ଭରେ ଏମିତି ସବୁ ହଉଥିଲା ମୋ ସହିତ ଆପଣ କିଛି ସଟ୍ କଟ୍ ବନଉଛନ୍ତି ବନେଇକି ଛାଣୁଛନ୍ତି?
ସଟ୍ କଟ୍ ନେହିଁ ହୋତା ଯେମିତି କହିଲି ମୁଁ ଏତେ ଭଲ ରୋଷ ଇ ବି କରି କହିପାରିବିନି କିନ୍ତୁ ମୋର ଗୋ ଟେ ଅଭ୍ୟାସ ମୁଁ ଏଇ ସବୁ ଯେମିତିକିି ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ୍ଳ ନିଅ ତ ସେ ସବୁରୁ ଦେଖିକି ମୁଁ ବନେଇ ପାରେ ଯେମିତି କହିଲେ କି କାହା ପରେ ପ୍ରଣାଳୀରେ ରୋଷେଇ ର ହଉଚି ପ୍ରଣାଳୀ କାହା ପରେ କଣ ପଡିବ ସେଇଟାକୁ ମନେ ରଖିବା ପାଇଁ ପଡେ ଯୋଉଟା କି ମୋର ବି ମନେ ରୁହେନି ତେଣୁ ମୋ ସାମ୍ନାରେ ଯଦି ୟୁଟ୍ୟୁବ୍ ରଖି ଦିଆଯାଉଚି ତ ତାହେଲେ ମୁଁ ପୁରା ଦେଖି ଦେଖି ଏକ୍ ସେଇ ପୁରା ସଠିକ୍ ମାପ ର ନେଇକି ସିଏ ଯେମିତି କରୁଚି ସେମିତି ଦେଖି ଦେଖି ହିଁ ମୁଁ ପୁରା ବନେଇ ପାରେ। ତ ସେଇଟା ମୋ ଦ୍ଵାରା ହେଇପାରେ କିନ୍ତୁ ଯଦି ୟୁ ଟ୍ୟୁବ୍ ସାମ୍ନାରୁ ହଟିଗଲା ତ ତାହେଲେ ମୁଁ ସେଇଠି କେମ୍ ତ ସେଇଠି
ଅନ୍ଧାର ଦେଖାଯିବ ପୁରା ଧୁନିଆ।
ହଁ ସେଇଠି ଆଉ ବ୍ରେ ଆଉ ସେଠି ଆଉ ମସ୍ତିଷ୍କ କାମ କରେ ନା ଓ କିନ୍ତୁ ଏମିତି ବି ଯଦି କହିବାକୁ ଯିବ ବର୍ତ୍ତମାନ ମୁଁ ବିନା ୟୁଟ୍ୟୁବ୍ ଦେଖି କି ଭାତ ବନେଇ ପାରେ।
ବହୁତ୍ ବଢିଆ ମାନେ ଆପଣଙ୍କ ପାଇଁ ମତେ ତାଳି ଦେବାକୁ ଇଛା ହଉଚି ସତରେ ମ୍ୟାଡମ୍ ଭାତ ମୋର ଯାହା ହଉ
ପାରେ ଡାଲମା ବନେଇ ପାରେ ଆଳୁ ଭଜା ବନେଇ ପାରେ ଆଉ କଣ ଶାଗ ଭଜା ବନେଇପାରେ।
ଶାଗ ଭଜା ମୁଁ ଗୋଟେ ଥର ବନେଇଥିଲି ମୁଁ ଜାଣିନଥିଲି ସେଇଥିରେ ମସଲା ଆଡ କରନ୍ତିନି ବୋଲି ମାର୍ ଦେଇଥିଲି ସେଠି ମସଲା ମୁଁ ବ ସେ ଆ ମୁଁ ଜାଣିନଥିଲି ସେଠି ପକାନ୍ତିିନି। ଆଉ ଆଉ ମୁଁ ସେଥିରେ ଲୁଣ ମାନେ ଷ୍ଟାର୍ଟିଂ ରେ ସେ ଶାଗ ପକେଇଲା ରୁ ଫୁଲିଯାଏ ନା ପୁରା କଡେଇ ପୁରା ଫୁଲ ଦେଖାଯାଏ ମୁଁ ସେଇ ହିସାବରେ ଲୁଣ ପକେଇ ଦେଇଥିଲି ତ ସିଏ ଯେତେବେଳେ ଶୁଖିଗଲା ଅଳ୍ପ ଟିକି ହେଲା ତ ଲୁଣ ମାନେ ଓହୋ ଲୁଣ ହଁ ହଁ ହଁ।
ୟାରି ହଁ ଶାଗର ପରିମାଣ ଥାଏ ଯେମିତି କିି ସେ ଆରମ୍ଭରୁ ଯେହେତୁ ବହୁତ ଦେଖାଯାଏ କିନ୍ତୁ ସେଥିରେ ଆମକୁ କମ ଲୁଣ ପ ଶଖିବାକୁ ପଡେ କାରଣ ସେ ପରବର୍ତ୍ତୀ ସମୟରେ ଅ କମ୍ ହେଇଯାଏ।
ହଁ ହଁ ହଁ ନାଇଁ ଏ ଏବେ ଏବେ ମତେ ଓଡ଼ସ ବନେଇ ଆସେ। ଅ ଏ ମୁଁ ଗୋଟେ ଥର ତ ମୋ ସାଙ୍ଗ ପାଇଁ କି ଗୋଟେ କେକ୍ ବନେଇଥିଲି। ଏବେ ଏବେ କହିବେନି ଆଉ କେତେବେଳେ ଆଉ କେତେବେଳେ ତମକୁ ସେ କେକ୍ ବାଲା ରେସି ସିପି କହିବି ସେ କେକ ବି ପ୍ରପର କେକ୍ ନଥିଲା।
ହଁ ତ ନିହାତି ଭାବରେ କିନ୍ତୁ ଏତେ ମଜା ମସ୍ତି ଭିତରେ ଆମକୁ ଏଇଟା ବୁଝିବାକୁ ପଡିବ ଯେ କାହାକୁ ବନେଇକି ଦବା ତ ବଡ କଥା କିନ୍ତୁ ଆମେ ଝିଅ ହିସାବରେ ଘରେ ରହିବା ବାହାରେ ରହିବା ହଷ୍ଟେଲ ରହିବା ତ ନିହାତି ଭାବରେ ଆମକୁ ଯେମିତି କି ପ୍ରାରମ୍ଭିକ ସ୍ତରରେ ଯୋଉ ସବୁ ଖାଦ୍ୟ ରହିଲା ଯେମିତି କି ଭା ତ ଡାଲି ଭଜା ଏସବୁ ତ ସାଧାରଣତଃ ଆସୁଥିବା ଦରକାର।
ହୁଁ ହୁଁ ହୁଁ ନିଜ ପାଇଁ କି ସେଇଆ ସେଇଆ ମୁଁ ଟିକେ ମାନେ ଆଗଠୁ ତ ବହୁତ ଭଲ ଜାଗାରେ ଏବେ ଅଛି। ଏ ମୁଁ ଟିକେ ଟିକେ ମାନେ ନିଜ ଖାଇବା ପାଇଁ ଟିକେ ଟିକେ ମୁଁ ବନେଇ ପାରୁଛି। ଏ
ହେଇଯିବ ସିଏ ବି ଶିଖିଯିବି ମୁଁ ହୁଁ ହୁଁ।
ନିହାତି ନିହାତି ଆଉ ଆପଣଙ୍କ ସହିତ ସେଇ ସବୁ ରୋଷେଇ ହଁ ହଁ ନିହାତି ମୁଁ ବି ବହୁତ ଖୁସି ହେବି ଆଉ ଆଜିର ଏଇ ରୋଷେଇ ପ୍ରଣାଳୀରେ ଶୁଣିକି ମୁଁ ପୁରା ଆଶ୍ଚର୍ଯ୍ୟ ଚ
ପୁଣି କେବେ କଥା ହେବେ ମ୍ୟାଡାମ ଆପଣଙ୍କ ସାଙ୍ଗରେ ମୁଁ ଭଲ ରୋଷେଇ ସେ ଶିଖିଲା ପରେ ଆପଣଙ୍କୁ ନିହାତି କଲ୍ କରିବି।
ହିଁ ହାଁ ତି ମୁଁ ବହୁତ ଖୁସି ହେବି ଆଉ ଆଜି ବି ବହୁତ ଖୁସି ଲାଗିଲା।
ଧନ୍ୟବାଦ।